ଏ ଗୋଟେ କପନ କରିଥିଲ କଣ ଭଲ ଅଛୁ
ହଁ ଭଲ ଆଉ
ଆରେ ତମ ସେଇ ଗାଁ ସାଇଡ ରେ କଣୋ ଚୋରି ହାରି ଅଧିକ ଚୋରି ହଉଛି ତମ ଘର ପାଖରେ ମିର୍ଚାଇ ପିା ଛନ୍ତି କଣ ତାଙ୍କୁ ଏକାଉଣ୍ଟର କିଏ କରି ସବୁ ଶୁଣିବାକୁ ମିଳିଛି କଣ
ନାଇଁ ସେି ଏଇ ଗାଁ ପାଖାପାଖି କିଛି କରୁନାହାନ୍ତି ଯେ
ହୁଁ
ବାହାରେ କରୁଛନ୍ତି କାଣ୍ଡ କାରନାମା ସବୁ ଆଉ ଏ ଘରେ ବସିଲେ ବେକାର ହେଇକି କଣ କହିଲୁ
ଏମିତି ହେଲା ରହିହବନି ଗାଁ ବାରି ପଟେ ମଟର ଲଗେଇଥିବ ମଟର କାଟିକି ନେବେ
ହଁ ସେ ନଉଛନ୍ତି ତ ଆଉ କାଟିକି ନେବେ କଣ ସେ ନଉଛନ୍ତି କିନ୍ତୁ ଆମର ଏଠି ଏଠି ଗାଁ ପାଖଟା କାଁଇ ଏମିତି ପସି କରୁନାହାନ୍ତି ସେ ବାହାରେ ସବୁ କରୁଛନ୍ତି ତାପରେ କରିବାଟା ବି ବାଧ୍ୟ ହଉଛନ୍ତି ଯେହେତୁ ବେକାର ହେଇକି ବସୁଛନ୍ତି
ଆରେ ବେକାର ହେଇକି ବସଛନ୍ତି ବୋଲି ଆମେ ପୁଣି କେମିତି ପୁଣି ବ୍ୟବସ୍ଥା କରି କରୁଛୁ ବେକାର ହେଇକି ବସିବାର ଭୁଲ ଇଏ ପୁଣି ତାର
ସମସ୍ତ ଙ୍କର ଦାୟିତ୍ଵ ଆଉ କଣ ସିଏ ଯେତେବେଳେ ପେଟ ପାଇଁ ସବୁ ନାଟ ଆଉ ତାଙ୍କୁ ଯଦି ମିଳିବନି କାମଟା ସେ ଯୋଉ ଉପାୟରେ ହେଲେ କରିବେ ଆଉ କଣ କରିବା ତାପରେ ଆଉ ଗୋଟେ ବି ଦେଖିବାକୁ ଗଲେ ପ୍ରକୃତି ଯଦି ତାଙ୍କର ଥିବ ସେଇୟା
ସେଇ କଥା କୁହନ୍ତୁ ସେଇ କଥା କୁହନ୍ତୁ ଗୋଟେ ଚୋର ଚୋର ହଉଛି ଗୋଟେ ସ୍ବଭାବ ଆଉ ତମ ଘରେ ଆଜି ପରିସ୍ଥିତି ଖରାପ ଅଛି ବୋଲି ସେ ଯୋଉ ଚୋରି କରୁଛନ୍ତି ମଟର କାଟୁଛନ୍ତି ଗାଡି କାଟୁଛନ୍ତି ଆଉ ଜାଣିବା କଥା ନା ଯୋ ଗୋଟେ କଷ୍ଟ ଉପାର୍ଜିତ ଧନରେ ଜଣେ ଯିଏ କରିଛି ଆଉ ସିଏ ପୁଣି କେତେ ଚୋରି କରିବା ମାନେ ଅର୍ଥାତ କଣ କହିଲ ଯ ରାତି ରାତି ଧନି ହେଇଯିବା ଆମେ।
ଆଉ ସିଏ ସେତିକି ଯଦି ଭାବିଥାନ୍ତେ କାହାର ଉଁ କଷ୍ଟଉପାର୍ଜିତ ଧନ ଆମେ ନୋଉଚୁ ବୋଲି ସେ କାଇଁ ଏ କାମ କରିଥାନ୍ତେ।
ନାଇଁ କାହାର ତମେ ଗୋଟେ ମୂଲ ଲାଗୁନୁ ଯାଇ କୋଉଠି ମୂଲ ଲାଗି ପଇସା ଆଣୁନୁ।
ଅ ସେତିକି ତ ତାଙ୍କ ହଁ। ତାଙ୍କୁ ଶ ଶତ ପ୍ରତିଶତ ଭୁଲ ଦବାଟା ବି ଠିକ ହବନି।
ଆଉ ବେକାରୀ ସଂଖ୍ୟା ବଢୁଚି ବୋଲି ବେକାରୀ ସଂଖ୍ୟା ବଢିଯିବ ବୋଲି ତା ବୋଲି କଣ ଆମେ ଚୋରି ଚୋରି କରିବା।
ନାଇଁ ମୁଁ ଜାଣିବା ରେ ତାଙ୍କର ତ ଭୁଲୁ କିନ୍ତୁ ସେଇ ଶିକ୍ଷାଟା ବି ତାଙ୍କୁ ମିଳି ପାରୁନି। ଯେହେତୁ ସେ ଶିକ୍ଷିତ ସମାଜରେ ସିଏ ଏଁ ଏକ୍ସପୋଜ ହେଇ ପାରିନାହାନ୍ତି ତେଣୁ ବାଧ୍ୟ ହେଇକି ଏଇ ସବୁ କାମ କରୁଛନ୍ତି ଆଉ ତାପରେ ଏ ସଙ୍ଗ ଦୋଷ ବି ସେ ଗୋଟେ ବି ରହୁଚି।
ନା ଆମେ ଛୋଟପିଲା ହେଇଚୁ ମୁଁ ଛୋଟପିଲା ହେଇଥିଲି ଆମ ଗଢରେଜକୁ କାଟିିକି ଆମର ଘର ଭିତରେ ପସି ସିକି ମତେ ଦାଦା ନୂଆ ନୂଆ ବାହା ହୋଇଥାନ୍ତି ସବୁ ନୂଆ ନୂଆ ଟ୍ରଙ୍କ ଦେଖିବେ ଯିଏ ଘରେ ନୂଆ ବାହାହେଲା ମାନେ ତା ଘରେ ପସିବେ।
ଆରେ ଆରେ।
ଆମ ଘର ଭିତରେ ପଶିକି ସବୁ ଜିନଷ ନେଇକି ପଳଲେ।
କେମିତି ଜାଣିପାରିଲନି କେମିତିମ?
ଆଉ ଜାଣି ଜାଣିବ ଆଉ କେମିତିମ ଜାଣିବ।
ଏବେ ଏବେ ଦେଖୁନୁ ଏଇ ଯୋଉ ଭାବୁନ କୋଉଠାରେ ଗୋଟେ ସରପଞ୍ଚ ହର ଘରେ ପଶିକି କଣ ନିଶା ଦ୍ରବ୍ୟ କଣ ଦେଇ ଦେଇଛନ୍ତି। ସେ ଶୋଇଛନ୍ତି ସବୁ ତାଙ୍କର ଆଲମିରା ଖୋଲି ସବୁ ଜିନଷ ପଚିଶ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ନା କଣ।
ହଁ କିନ୍ତୁ କଥା ହୋଉଚି ଯେ କଣ କହିଲ ଆମେ ସେଇ ସମୟରେ ତ ମୋର ମନ ଚୋର କାଟିବାକୁ ଘର ଦ୍ଵାରା ତାଢିକି ଆ ପୁରା କାଟିକି ତାପରେ ଆମେ ଘରେ କରେଣ୍ଟ ଲଗେଇଲୁ କାଳେ କଣ ଆସିପାରିବ ବୋଲି। ସେତୋଳେ ଆଉ ଘର ଘର ଥିଲା ଆଉ କାଠ କବାଟ ଥିଲା ଆଉ ଅହଁ ତେଣୁକରି କଣ କରାଯିବ ଏଇଭଳି ଯଦି ବ୍ୟବସ୍ତା ବା ଆଗକୁ ରହି ହିିବନି ସେଠି।
ତାପରେ ପିଲା ବି ଯୋଉ ନିଶା ଖାଉଛନ୍ତି ଏଇ ଯୋଉ ବ୍ରାଉନ ସୁଗାର ଗଞ୍ଜେଇ ଫଞ୍ଜେଇ ଏଇ ସବୁ ପ୍ରକାର
ହ
ସେ ଗଞ୍ଜେଇ ଫଞ୍ଜେଇ ଗୋଟେ କଥା ଏଇ ଯୋଉ ବ୍ରାଉନ ସୁଗାର ଏବେ ଖାଉଛନ୍ତି ସେ ଡେଲି ପାଂଶ ଟଙ୍କା ଦରକାରେ କୋଉଠୁ ଆଣିବେ ବାଧ୍ୟ ହେଇକି ସିଏ ବାଧ୍ୟ କା ହେଇକି କଣ ତାଙ୍କୁ ତ ଗୋଟେ ମଜା ଲାଗୁଚି ଆଉ ଚୋରି କରୁଛ ଯାଇକି ବି ନିଶା ଖାଉଛନ୍ତି।
ହଁ ସେଇ କଥା କହିଲେ ତୁ ଠିକ ଅଛି ସେ ନିଶା ପାଇଁ ହୁଁ ସେମାନେ ଚୋରି କରିବେ କଣ କଣ ଭଲ
ହଁ ଏବେ ତ ବେଶୀ ବଢୁଚି ଏଇ ଛୋଟ ଛୋଟ ପିଲାଗୁଡା ଅଠର ଉଣେଇଶ ବର୍ଷର ପିଲାଗୁଡା ତ ବେଶୀ କରୁଛନ୍ତି ଆଉ। ଏ ଭୟ ଲାଗୁଚି ଭାରି ବାହାରକୁ ଯିବାକୁ। କଣ କହିଲୁ?
ବାପା ମାଆ କିଛି କଣ କହୁନାହାନ୍ତି?
ବାପାମାଆ କଣ କହିବେ ବାପାମାଙ୍କର ତ ରୋଜଗାର ନାହିଁ ପୁଅ ତ ରୋଜଗାର କରିକି ଆଣିଲେ ଖାଇବେ। ଆଉ ପୁଅ ଯାହା କଲେ ଆଉ କଣ କହିବେ।
ହୁଁ ହୁଁ।
ତାପରେ ସେ ଲୋକଗୁଡା ବି ସେମିତି ହେଇଥିବେ ମ।
ହଁମ ତା ମାନସିକ ତ ଆଜି ଜଣେ ତୁମେ କଣ ଭାବୁଚ ଆମେମାନେ ଚାଏ ସ୍ୱାଭିମାନରେ ବଞ୍ଚିବା। ଆମକୁ ଗୋଟେ କିଏ କହିବ ଲକ୍ଷେ ଟଙ୍କାଇ ତୋର ମୋର ଚୋରି କରିବା ପାଇଁ ସେ ବୁଦ୍ଧି କରିବା ଲକ୍ଷେ ଟଙ୍କା ଚୋରି କରିବା ବୁଦ୍ଧି କରିବା? ଚୋରି କଣ ଗୋଟେ ମାତ୍ର ବିକଳ୍ପ ଯଦି ଆମେ ବେକାରୀ ଅଛୁ ଚୋରି କଣ ଗୋଟିଏ ମାତ୍ର ବିକଳ୍ପ? ଆଁ ଆମେ ଇଚ୍ଛାପୂର୍ନ ପା ଏଠି। ବିକଳାଙ୍ଗ ଲୋକମାନେ କାମ କରୁଚନ୍ତି ବିକଳାଙ୍ଗ ଲୋକ କାମ କରୁଚନ୍ତି ହୋଟେଲେ ଯାଇ ସର୍ବ ସର୍ଭ କରୁଚନ୍ତି। ତୁ କୋଉଠି ମାନେ ନିଜର ପ୍ରତିଭା ଦେଖୋଉଛନ୍ତି। ମୁଁ ବିକଳାଙ୍ଗ ଲୋକ ଆଉ ଭଗବାନଙ୍କୁ ହାତ ଗୋଡ କାର୍ଯ୍ୟକ୍ରମ ସବୁ ନେଇକିବି ଯଦି ଆମେ ଏଇ ଜିନିଷ ଚୋରି କରିବା ଏଇ ସବୁ କରିବା କଣ ହବ?
ସିଏ ଦେଖୁଛନ୍ତି ଦେଖେ ଦେଖେ ଗୋଟେ ଧରା ଯାଉ ଧରା ଯାଉ ଚୋରି କର କରୁ ଗୋଟେ ସୁନାଚେନ୍ ଲାଗିଗଲା ଦେଖିଲେ ଇଏ ଗୋଟେ ଦିନ ମୁଁ ଚୋରି କଲି ପାଞ୍ଚ ଦିନ ବସିକି ଖାଇଲି। ତାଙ୍କୁ ଗୋଟେ ମଜା ଲାଗିଲାଣି। ତାପରେ ପୋଲିସ ପ୍ରଶାସନ ବି ଆମର ମାନିବାକୁ ପଡିବ। କେମିତି ସେ ପେଟ୍ରୋଲିଂ ବ୍ୟବସ୍ଥା କଣ ହଉଛି ଏତେ ଚୋରି ଏବେ ଦିନକୁ ଦିନ ବଢି ଚାଲିଛି।
ହ ନା ପୋଲିସ ବ୍ୟବସ୍ଥା ସ୍ଥାନ ହି ହବ ପୋଲିସ ବ୍ୟବସ୍ଥା ସ୍ଥାନ ହି ହେଲା।
ସେ ମାନେ ଜାଣି ଶୁଣିକି ବି ଚୋର ମାନଙ୍କୁ ଇଏ କରୁ
ହୁଁ।
ପ୍ରଶୟ ଦେଉଛନ୍ତି ନହେଲେ ତାଙ୍କର ଏତେ ସାହସ କାଇଁ ବଢ଼ନ୍ତା ଯଦିସେ ସେମିତି କଠୋର ଦଣ୍ଡ ବ୍ୟବସ୍ଥା ହୁଅନ୍ତା ଯୋଉ ଜଣେ ଦେଖ୍। ଯେତେ ମାନେ ଇଏ କଲେ ବି ଗୋଟେ ପରଫେକ୍ଟ କ୍ରାଇମ କେହି କରିପାରିବେନି ଯେତେ ଚୋରି କଲେ ସେ ଦିନ ନା ଦିନ ଧରା ପଡିବ ତାକୁ ସେଇ ଭଳିଆ ଦଣ୍ଡ ବ୍ୟବସ୍ଥା ତ ହୁଅନ୍ତା। ତ ସେ ଭୟରେ ବି କିଛି ଚୋର ମାନେ କଣ ସେ କାମ ଛାଡି ଦିଅନ୍ତେ।
ହୁଁ।
କିନ୍ତୁ ସେ ଦଣ୍ଡ ବ୍ୟବସ୍ଥାର ବି କିଛି ନାହିଁ। ପୁରା ଧଜିଆ ଉଡିଗଲାଣି ଆଉ ତେଣୁ
ତମର ତମର ସେ ଯୋଉ ଇଏ ଭିତରେ ତୋର ନା ତମ କକାର କୁଆଡେ ଖଣ୍ଡଗିରିରେ ତମର ଘର ନଥିଲା ତମେ ଆସୁନଥିଲ ସବୁବେଳେ ଛୁଟିରେ ଖଣ୍ଡଗିରି ଆସ। ଭୁବନେଶ୍ଵର ତ ତମେ ଆସୁନ
ନାଇଁ ମଁ ଆଉ ସାଙ୍ଗସାଥି ମାନେ ଥିଲେ ଯିବାକୁ ଭଲ ଲାଗୁଥିଲା ଆଉ ଭଲ ଲାଗୁନି ଯିବାକୁ।
ତମେ ମେଳା ପଇଲେ କଣ ମେଳା ପଡିଲେ କଣ ମେଳା ପାଇଲେ ହବ।
ହଁ ଦେଖିବା ମାଘ ସପ୍ତମୀ ଆଡ଼କୁ ଯିବା ଆଉ ଯାତ୍ରା ଫାତ୍ରା ଦେଖିବା
ଓହୋ!
ଦେଖିକି ଆସିବା ଆଉ।
ହୁଁ ହୁଁ।
କଣ ଏଇ ଯାତ୍ରା, କୁଆଡେ ଏକା ଯିବାକୁ ଆଉ ଡର ଭୟବା ଏଇ ଚୋରି ହାରି କଥା କୁ। ଆ ସତ କହିବି ମିଶାଇ ମିଶ ତୁ ଆରେ ତୁ ଆସେ ମିଶିକି ଏଇଠୁ ଯିବା ଗାଁରୁ ଆଉ ମିଶିକି ବୁଲିକି ଆସିବା ଆଉ
ହୁଁ
କଅଁ କରିବା ଆଉ
ସେଇଟା ବା ତମେ ଯାଉଁ
ପୋଲିସ ତ ଦେଖୁଛୁ ମାନେ ଭଲ ଲୋକଙ୍କୁ ହଇରାଣ କରିବ ସେ ଚୋର ମାନଙ୍କୁ ପ୍ରଶ୍ରୟ ଦବ।
ତମକୁ ବା ଗୋଟେ ଥର କଣ ପୋଲିସ୍‌ଟେକିନେଇ ଯାଇଥିଲା।
ହଁ ସେ ଗୋଟେ ଭୁଲ ବୁଝାମଣା ହେଇଯାଇଥିଲା ଆଉ ହଁ।
ତା ବରେ ଛାଡ଼ିଲା।
ହଁ ବୁଝାାବୁଝି କରିକି ତାଙ୍କୁ ଇଏ କରାେଲା ଆଉ
ଯେମିତି ତମ ଭଳିଆ ଲୋକଗୁଡ଼ାଙ୍କୁ ଅବାଗତ ନ ସେେ କିନ୍ତୁ ଗୋଟେ ସାଧାରଣ ସିଧା ଲୋକଟା। ଆଉ ମାନେ ସବୁ ଶିଖିଗଲା ପରେତମକୁ କେମିତି ନେଇଗଲା ମ ଚୋରକୁ ନଉନାହାନ୍ତି ନା ଆମକୁ କରିବ କେମତି।
ସେ ମୁଁ ହେଲମେଟ ବୋଧେପିନ୍ଧ ନଥିଲି ହେଲମେଟ ଟା ଯୋଉ ପିନ୍ଧନଥି କଇଲି ମୋର ବି ଭୁଲ ଯେ ହେଲମେଟ୍ଟା ପିନ୍ଧିକି ବାଇକ୍ ଟା ଚଲେଇବା କଥା ସେ ମୋତେ ଅଟକେଇଥିଲେ ଆଉ ବୁଝେଇବାରେ ଛାଡିଥିଲେ କହିଲି ଏଠି ମତେ ରିକ୍‌ସ ଟିକେଥିଲା ମେଡିକାଲ କେସରେ ଛାଡିଦେଲେ। କିଛି ପୋଲିସ ବି ଭଲ ଅଛନ୍ତି। ଲୋକଙ୍କୁ ସାହାଯ୍ୟ କରୁଛନ୍ତି ନା। ଆଉ ସମସ୍ତଙ୍କୁ କାହିଁ ଖରାପ କହିବା ଆମେ। ସେତ ପୁଣି ଭଲ ଭଲ ଲୋକ ଟା ଥିଲା ବୋଲି ମତେ ଛଡିଦେଲା। କଣ କହିଲୁ ନାଇଁ ମୋ ଏଇ ପାଖକୁ ଡାକିଲେ ଆଉ ନେଇନାହାନ୍ତି।
ଆଉ କ ଚାଲିଛି।
କଣ ଚାଲୁ ଏମ ଟେ ପଢା ପଢି ଚାୁଲୁଥିଲା ଆଉ ତୋ କଥା ଟିକେ ଭଲ ପଡିଲା ଗାଁ କଥା ଟିକେ ଶୁଥିଲି। କାଲି ଏଇ ଟକା କଣ କରୁଥିଲା ଗାଁ କଥା କହୁଥିଲା। ଚୋରି କରସୁଥିଲି ଗାଁ ରୁ। ରଖିବାଛି ଦଉନାହାନ୍ତି। ଆଉ ଏ କାଟା କୁଟି କର କୁଆଡେ ନଉଥିଲିଁ କ ବିକି ପଚାରିବାକୁ କଣ କଣ ତାଙ୍କ ଗାଁ ସହିତ ଘରଟା ସହି ସବ କଣ ଚାଲିଛି କ ନାହିଁ।
ହଁ ଏଇଠି ତ ଆମ ଘର ପାଖରେ ଗନ୍ତା ଘର ସବୁ ମାନଙ୍କର ଆଡା।
ଏ ଡରିକି ଭୟ କରିକି ରହିବାକୁ ପଡୁଛି ଆଉ।
ନିଶଦୁ ଆଉ ତମେ ଏଇ ଘର ସାଇଡ ରେ ଯୋଉ କୁକୁଡା ଫାର୍ମ ରେ ଥିଲା ତା ତ ଗନ୍ଧ ହଉଥିବ ପ୍ରବଳ।
ହଁ ମଝିରେ ମଝିରେ ଯୋଉ ପବନ ବାଡୁଉଛି ପୁଅ କହନା ସେ କଥା ସେ ଲୋକ କୋଉ କଣ ଗୋଟେ ଲୋକ ପେଟ ପୋସୁଛି ଆଉ ତାକୁ କଣ କହିବା। କିନ୍ତୁ ମଝିରେ ମଝିରେ
ହେଇଥିଲା ଆମ ଘର ଆଗରେ ଯ ଯୋଉ କରିଛନ୍ତି ତାଙ୍କର ଗନ୍ଧ ହଉଥିଲ ଝଗଡା କରିଥଥିଲ ତମେ।
ନାଇଁ ସେ ଲାଗି ଝଗଡା ଫଗଡା କିଛି ହେଇନି ଆମର ଯେ
ସେ ଦେଖିବା ତାର କଣ ଗୋଟେ ବ୍ୟବସ୍ଥା କରିବାକୁ ଗୋଟେ ପଡିବ ଆଉ ସେ ବି ସେ ପା ଗୁଡା ବି ଭଲ ନୁହଁ ନା।
ବ
ରାସ୍ତାପେକ୍ଷା ବି କ୍ଷତିକାରକ।
ହୁଁ।
ସେଥିପାଇଁ କଣ ଗୋଟେ କରିବାକୁ ପଡିବ ଆଉ। କଣ କେମିତି କଲେ ହବ କହୁନୁ। କଣ କ ଜାଣିଛଛନ୍ତି କହ କେମତି କଣ ବ୍ୟବସ୍ଥା କରିବା ତାର।
ତାକୁ କହ ସେଇଟା ଅଟୋମଟିକ ସେଥିରେ ପଖା ଫଖା ଲଗାଉ ନ ହେଲେ ଏସି ଲଗେଇ ଦଉ।
ହଁ ଏସିି ଫାର୍ମ ହେଇଗଲ ତ ଆଉ ଟ ଗନ୍ଧ ଫନ୍ଧ ଆସନ୍ତାନି।
ଆସିବନି ତାର ପ ଟୋଟାଲ ଚାରିଆଡେ ବୁଝ କ ତ ତାପରେ ଘର ପାଖାପଖରେ କିଏ କରେ।
ନା ଘର ଆଗରୁ ଆମର ଏବେ ତିନି ଚାରି ବର୍ଷ ହେଲା ସେ ଆଗରୁ କରିଦେଇଥିଲେ ନା। ଏତେ ଘର ଥିଲା
ଏମିତି ନୂତନ ପ୍ରକ୍ରିୟାରେ କରିବ।
ହଁ ତାକୁ ସେଇଆ ଦେଖିବା ବୁଝି ବା ଏସି ଫାର୍ମ କରିଦଉ ଲୋକ ବି ଜନଗହଳି ଏଠି ଇଏ ହେଇଗଲେଣି।
ହୁଁ।
ହଁ ଗନ୍ଧ ବି ହଉଚି ମଝିରେ ମଝିରେ ସବୁବେଳେ ପ୍ରାୟ ଆସୁନି ଏଇ ପବନ
ସେ ଲୋକ ପୁଣି ହୁକ ପକେଇକି ଘରୁ ଆଣିକି କୁକୁଡା ଫାର୍ମ କରୁଥିଲା ହୁକ ପକେଇକି ଆଣେ।
ହଁ ମଝିରେ ବିଜୁଳି ଚୋରି କରୁଥିଲା।
ଅହ ହ ହ ତାହାଲେ ଭଲ ଲୋକଟା ହେଇନଥିବ ଆଉ।
ହଁ କାହିଁ କୋଉ ଲୋକ କାହିଁ ଭଲ ଖରାପ କହିବା। ତା କର୍ମ ସିଏ କରୁଛି କଣ କହିଲୁ?
ସରପଞ୍ଚକୁ କହୁନ।
ସରପଞ୍ଚ କୁ କଣ ଅବସ୍ୟ ଜଣେଇଲେ ହୁଅନ୍ତା। କିନ୍ତୁ ସବୁ ତ ଏଇଠି ଜାଣି ଶୁଣିକି ଅନ୍ଧ ଆଉ। କଣ କହିବା ଦେଖିବା କଣ ଗୋଟେ ବ୍ୟବସ୍ଥା କରିବା ତାର ଆଉ। ଆ ବୁଝିକି ଆ ତା ସାଙ୍ଗରେ ଯାହାହେଲେ କଥାବାର୍ତ୍ତା କରି କରିବାକୁ ପଡିବ ଆଉ।
ଆଉ ତମ ସାନ ଭାଇ ହେଇ କୋଉଠି ଅଣ୍ଡାଡିଲର ହେଇ ପରା ପୁଣି। ସ୍କୁଲ୍ ମାନେ ତମ ମୋ ସାନ ଭାଇ?
ନାଇଁ ତ।
ଆଉ ଇଏ ମତେ କହିଲା ତାଙ୍କ ସାନ ଅଣ୍ଡା ଡିଲର ହେଇଯାଇଛି, ଅଣ୍ଡା ସବୁ ସ୍କୁଲକୁ ଯୋଗୋଉଛି ସବୁ।
ନାଇଁ-ନାଇଁ ଆଉ କାହା କଥା ଶୁଣିଥିବୁ ତାହେଲେ ଆଉ।
ତମର କିଏ କରୁଚି କି ଅଣ୍ଡା ବିଜନେସ୍?
ନାଁ କେହି ନାହିଁ।
ମତେ ଆପଣ କରୁଚନ୍ତି।
ନା-ନା। ହ ହଉ ଯାହା ହଉ ଗୋଟେ ଭଲ କଥା ମନେ ପକେଇଦେଲୁ ଏଇ କୁକୁଡା ଫାର୍ମ କଥା, ବୁଝିକି ତାକୁ ଗୋଟେ କଣ କରିଆକୁ ପଡିବ ଆଉ।
ଓ ହଁ ହଉ ଯା ମତେ ଭୋକ ଲାଗିଲାଣି ମତେ ଭୋକ ଭୋକ ଲାଗିଲାଣି ରଖୁଚି।
ହଁ ହଉ ଠିକ୍ ଅଛି।
ହଁ